ହଁ, କୁହ। ହାଲ
କଣ କରୁଛୁ
ଏଇଠି ବସିଛି ଆଉ। ଘରେ ସମସ୍ତେ ପଦାକୁ ଯାଇଛନ୍ତି ଆଜି ଆଉ ମମି ମାଙ୍କର ବସି ଜଗି ବାହାରେ
ଏମିତି ଆଉ। ହାଲୋ।
ତମ ଆଡେ ହଁ ଶୁଭୁଛି ତମ ଗରମ ହଉଛି ତ
ପାଗ ଆ ପାଗ ତ ହଁ ପାଗ ତ ବହୁତ ଖରାପ ଗରମ ମାନେ ଏଇନା ଟିକେ ଥଣ୍ଡା ପବନ ପକଉଛି ଟିକେ ବର୍ଷା ହେଲେ ଭଲ ଲାଗନ୍ତା।
ବର୍ଷା ନାହିଁ ଚାରିଆଡେ ହଉଛି ଯାଜପୁର ଆଡେ ଏତେ ବର୍ଷା ହେଇଛି ମୁଁ ଫୋନ କରିଥିଲି ଏଆଡେ ବର୍ଷା ନାହିଁ
ବାଃ।
ଏଇ ଚାରିପଟ ବର୍ଷା ହଉଛି ଏଇ ଗାଁ ରେ ବର୍ଷା ନାହିଁ ଆଶ୍ଚର୍ଯ୍ୟ।
ହଁ ବର୍ଷା ନାହିଁ ବର୍ଷା ଟିକେ ହେଲେ ଥଣ୍ଡା ଲାଗନ୍ତା ଦିନ ସାରା ଖରା ହଉଛି
କା ଲିଆ ଦଉଛି ଖରା ଦଉନି ହେଲେ ଗୁଳଗୁଳି ହଉଛି ନା?
ହଁ ସେ ରଜ ଟାଇମ ବଢିଆ ଲାଗୁଥିଲା ବର୍ଷା ହୁଏ ଟିକେ ଥଣ୍ଡା ଲାଗେ ଭଲ ଲାଗୁଥିଲା।
କାଇଁ ଏବେ ଆଉ ସେ ରଜ ଟାଇମ ଅଛି ନା ସେ ରଜ ଅଛି।
ର ହଁ ସବୁ ଚେଞ୍ଜ ସମୟ ଚେଞ୍ଜ ଆଉ
ସମୟ ଚେଞ୍ଜ ସବୁ ପର୍ବପର୍ବାଣି ଞ୍ଚେ ଞ୍ଚେ ଆଗରୁ ରଜ ଆସିଲେ ଜଣା ପଡୁଥିଲା ଏବେ ରଜ ହିଁ ଜଣା ପଡୁନି ଏଆଡେ।
ହଁ ରଜ କଣ ନାଁ ଇଏ କଣ କିଛି ନାଇଁ।
କିଛି ନାହିଁ। ସେଇଦିନ ମୋ ଆଇ ମୁ ଫୋନ କରିୁଥିଲି ମୋ ମା ହାରିକା ମତେ ପଚାରିଲେ କଣ କରୁଛୁ ମୁଁ କହିଲିି ରୋଷେଇ କରୁଛି। ଇଲୁ ମତେ ପାଟି କଲେ କହିଲେ ଝିଅ ବୋଉ ମାନେ ସବୁ ଚୁଲି ପାଖରେ ବସନ୍ତୁ ରୋଷେଇ କରୁଛୁ ମୁ କହିଲି ଆମ ଘରେ କିଏ କରିବ ତମେ ଆସିକି କରିବ।
କହିଲା କଣ କରିବ? ପିଠା ତ କରିଦବୁ ଖାଇବୁ ରଜରେ ସବୁ ଭାତ ଖାଆନ୍ତି କି ମୁଁ କହିଲି ଆମ ଘରେ କେହି ବୁଝିବେ ନାହିଁ ପିଠା ମିଠା ଖାଇବା ପାଇଁ।
ହ ପିଠା ନୁହେ ଏପଟେ ତ ସମସ୍ତେ ସବୁ କରୁଛନ୍ତି ଆମ ପଟେ ତ
ହଁ କହିଲେ ମା ତ ରଜସଲା ଅବସ୍ଥାରେ ରହନ୍ତି ବସୁଧାମା ଆଉ ଭାତ ସବୁ କିଏ ଖାଆନ୍ତି ରଜରେ ଭାତ ଖାଆନ୍ତିନି ପିଠା ମିଠା ଖାଆନ୍ତି ମୁଁ କହିଲି କିଏ ବୁଛିବ ଆଉ ଆଗରୁ ସିନା ଖାଉଥିଲେ ତିନି ଦିନ ଯାକ ପିଠା ଭଲ ମନ୍ଦ ଆଡି ସଟୁ ନେଇକି କେତେ ପିଠା କରନ୍ତି। ଆଉ ଏବେ ଆଉ ଆଜିକାଲି କିଏ ବୁଝୁଛି ସବୁ ତ ଭାତ ସେ ତ ହଉଛି ବାର ପଇଲେ ଯଦି ଯାହା ଉଡି ଯାଉଛି ତାଙ୍କର ଭୋଜି ଆଉ ଯୋଉ କିଏ ମାନୁଛି ଆଉ
ହଁ ହଁ ସେଟା ତ ସତ ସତ କଥା କିନ୍ତୁ ରଜରେ ବହୁତ ବାରଣ ଇଛାଟି ବାରଣ ନାହିଁ ଆଉ ମତ ମତେ ତ ଲାଗିଲାନି ଏଠି କିଛି ବାରଣ ଅଛି ମାନେ ମତେ ତ କିଛି ବାରଣ ମତେ କାଇଁ ଲାଗିଲାନି ଆଉ
କିଛି ନାହିଁ ଆଡେ ନାହିଁ ବି ଆଡେ ବି ନାହିଁ କାଇଁ ମୁଁ ତ ଦେଖିନି ମାନେ ସାତ ବର୍ଷ ହେଲେଣି ବସୁମତୀ ସ୍ନାନ ଯୋଉ କରନ୍ତି ମାଆଙ୍କୁ ଗାଧେଇ ଦିଅନ୍ତି ପୂଜା କରନ୍ତି କାଇଁ ଇଆଡେ ନାହିଁ।
ଆମ ପଟେ କିନ୍ତୁ ସବୁ ଅଛି।
ଆମ ପଟେ ବି ଅଛି ଏରା ମୁଁ ଏୟଆଡେ ଆସିଲା ଏଠୁ ମତେ ପଚାରୁଛନ୍ତି ଆଉ ଏ ଓଷାଟା କରୁଛୁ ନା ନାଇଁ ସେଇଟା ମୁଁ କହିଲେ ନାଇଁ ତ କଲା ହେଲେ କେମିତିଆ ଗାଁକୁ ପଳେଇଛୁ ତୁ କିଛି ଓଷା ବାର ନାଇଁ।
ସବୁଅଛି। ଆମପଟେ ସ୍ତ୍ରୀ ଲୋକ ସେ ତିନି ତିନି ଜାଙ୍କ ଅଁ କିଛି କାଟିବେନି ଭାଙ୍ଗି ଗିବେନି
ହଁ ହଁ ସିଲୁପୁଆ ଧରିକି ବାଟନ୍ତିନି କାଟନ୍ତିନି। ଓ ଆମ ଆଡେ ଅଛି ଶାଗ ଖାଆନ୍ତିନି, ଆମ ଆଡେ ଅଛି।
ହଁ ଆମ ଆଡେ ସବୁ ଅଛି ସେସବୁ ମୁଁ ଏପଟେ କହିଲିଯେ ମତେ ସବୁ ହସରେ ଉଡେଇଲେ ହେଲେ ଆଉ କିଏ କରିବ ଆମର ମୁଁ କଇଲି ନାଇଁ କରନ୍ତିନି ଆମ ଆଡେ ତ ନାହଁ ତମ ଆଡ
କରନ୍ତେଣି, ହୁଁ ଝିଅ ବୋଉଙ୍କତ ସେଇ ତିନି ଦିନି ଛୁଟି ହୁଏ। ସେସେ କିଛି କାମ କରିବେନି ସେ ତାଙ୍କର ବୁଲନ୍ତି ସଜବାଜ ହୁଅନ୍ତି ତାଙ୍କ ଚାରିଆଡେ ବୁଲାବୁଲି କରନ୍ତି ସେଇ ତିନି ଦିନ। ଆଉ ଇଆଡେ ତ କହିବୁ ବୁଲାବୁଲି କଥା କହିବେ ଖାଲି ତ ବୁଲିବା ପାଇଁ ବାହାନା ଆଉ।
ଏହେହେ। ନାଇଁ ଆମ ପଟେ ତ ଖାଲି ପିଠା ଖାଇକି ବୁଲିବ ପାନ, ରଜ ଦୋଳି ଅଳତା ଲଗେଇକି ଝିଅ ମାନଙ୍କର ସେଟା ଗୋଟେ ପର୍ବ।
ଖେଳନ୍ତି ସମସ୍ତଙ୍କର ଗୋଟେ ଦୋଳି ପଳେ ଆଉ ଏବେ ତ ଦୋଳି ପ ପକେଇ ଦଉଛନ୍ତି ମହାଉତ୍ସବ କରିକି ଯାହା ଦୌଡ଼ି ଦୋଳି ବି ଦେଖିବା ପାଇଁ ହଜିଗଲାଣି।
ନାଇଁ ରଜ ତିନି ଦିନି ଆଙ୍କ ତ ପୁରା ବଢିଆ ସେ ଯାଏ ପିଠା ପଣା ଠୁ ପୁରା ଆରମ୍ଭ କରି କିଛି ସ୍ତ୍ରୀ ଲୋକ କି ଛି କାମ କରିବେନି ସବୁ ପୁଅ ପିଲା କରିବେ, ଆମ
ଖୁସି ହେଇକି ରହନ୍ତି ପୁଅ ପିଲା ସବୁ କରନ୍ତି।
ହଁ ଶେଷ ରଜ ଦିନ ଭୂଇଁ ରେ ଚାଲନ୍ତିନି କଦଳୀ ପଟୁଆ ଦେଇକି ଚାଲ ନ୍ତି
ବହୁତୁ ବାରଣ ବସୁମତୀ ମାଙ୍କ ସ୍ନାନ ହୁଏ ସେଇଦିନ ବେଶୀ ବର୍ଷା ହୁଏ। ଯୋଉଦିନ ବସୁମତି ସ୍ନାନ। କିଛି ନାଇଁ କି କେତେ ସେ ନିୟମ। ସିନା ହେଲେ ଦେଖ ଯୋଉଟା ନିୟମ କଲେ ସିନା ତାର ଫଳଟା ମିଳିବ। ଆ ନିୟମତ କିଛି ନାଇଁ ଆଉ ସେ ଫଳ କଣ ଏମ୍ତି ଫଳିବ?
ହଁ।
ରଜ ନାହିଁ। ରଜ ଜିରୋ ହେଇଗଲାଣି, ଖାଲି ଗୋଟେ ଓଡିଶାର ଗୋଟେ ପର୍ବ ସ ସଂସ୍କୃତି ବୋଲି ଗୋଟେ ମନେ ରଖିବା କଥା ରଜ।
ହଁ ନାଇଁ ଆଗ ପରିକା ଆଉ କିଛି ହଉନି, ଆଗ ପରି କେତେ ସାଙ୍ଗ ସାଥି ଅଜାଘର ଯାଅ ମାମୁଁଘର ଯାଅ ବୁଲ ଖେଳ।
ନା, ରଜରେ ମାନେ ନି ଜ ଗାଁରେ ଏବେତ ଚାରିଏ ବୁଲୁଚନ୍ତି ଏଇନେ ସେ ନିଜ ଗାଁରେ ଏଇ ସାଙ୍ଗଗୁ ଡାକେ ସେ ସାଙ୍ଗକୁ ଡାକେ ସମସ୍ତଙ୍କ ଘରକୁ ଯା ସମସ୍ତେ ପିଠା ପଣା ସମସ୍ତଙ୍କ ଘରେ ଦେବେ ଯାହା-ଯାହା ହେଇଛି।
ହୁଁ ତାପରେ ହଁ ତା ନାଇଁ ମେନେ ଆମ୍ବ ତୋଟା ବଡ-ବଡ ବରଗଛ ଏସବୁରେ ଦୋଳିତ ଝୁଲା ହେଇଥିବ ଦିନସାରା।
ଫ୍ରେଣ୍ଡ ଗାର୍ଲଫ୍ରେଣ୍ଡ ହେଇି ବୁଲୁଚନ୍ତି ଆଉ।
ନାଇଁ କେତେ ଦୋଳି କେତେ ଇଏ ସେ ଗୋଟେ ଅଲଗା ମଜା ଥିଲା ସେଦିନର ରଜ, ସେଦିନର ଖୁସି।
ଆମ ଗାଁକୁ ଦେଖିଲେ ମାନେ ଏତେ କାନ୍ଦ ଲାଗିଲା ଆମ ଗାଁ ଆଜି ପର୍ଯ୍ୟନ୍ତ ବି ଚେଞ୍ଜେ ହେଇନି ସେମ୍ତି ସମସ୍ତଙ୍କ ଭିତରେ ଭଲ ପାଇବା ସେମ୍ତି ଗାଁ ଭଳିଆ ଚଳିବା ନାଇଁ ଏପଟେ ସବୁ ନାହିଁ ମୁଁ ଦେଖୁନି।
ଆମ ପଟେ ସବୁ ଅଲଗା ସବୁ ମାନେ ସବୁ ବଢିଆ ଆଉ ମ।
ହଁ, ଆମ ଗାଁରେ ବିଶ୍ୱାସ କରିବେନି ହଉଚି କୋଉ ଓସା ବାର ଟା ହଉନି ବୋଲି ମାନେ ନାହିଁ ସବୁ ଓସ୍ ଷା ବର ପୂଜା ପଠ ସବୁ ଫଙ୍କସନ୍ କେତବେଳେ ସରିବାର ନାହିଁ।
ହଁ ବା ବାର ମାସରେ ତେର ପରବ।
ହଁ କନ୍ତି ଆମ ସେଆଡେ ଆମର ଭୋ ଜି ମାନେ ଆମ ଗାଁରେ ଖାଲି ଦି ଦିନୁକୁ ଚାରି ଦିନୁକୁ ଗୋଟେ ଭୋଜି ଆର ଏଟା ହେଲା ଯାଇକି ତାର ସେ ତାହେଲାଡା କି ଇଆଡେ ଭୋଜି ନାଁ ଶୁଣିବା ସପନ।
ଆମର ସେପଟେ କିନ୍ତୁ ଭଲ ନା। ଆମର ସେପଟେ ବହୁତୁ ବଢିଆ ଲୋକ ବହୁତୁ ବଢିଆ ସ୍ନେହି ପ୍ରେମୀ। ଓଷାବାର ପୁନେଇଁ ପର୍ବ
ହଁ।
ଏକତା ଅଛି ଆଉ।
ବୋ ଆମର ତ ଯାହା ହଲେ ମାନେ ଯାହାର ବି ଟିକେ କାମ ହଉ ଯା ହୋଉ ଏଠି ଆମର ପର ଆପ ନାହିଁ ସମସ୍ତେ ମିଶିକି ଯାଇଁକି କରିବେ। ଗାଁରେ ଯାହା ହଉ ଯାଇଁ କି ମିଶିକି କରିବେ ହେ ଟିକେ ଆମର ହେଡ ନାହିଁ ଏ ଆଟିଚୁଡ ଇଗୋ ତାର ଅଛି ମୁଁ କାହିଁକି ଯିବି ସେ ତ ଡାକୁନି। ସିଏ ଅଧିକ କନେ ମୁଁ କହନି ଏମିତି ନାଇଁ ଆମେ ସିଏ କରେ ଗାଁରେ ଆମ ଉତ୍ସବ ରହିଲେ ଆମ ଗାଁ ରେ ସବୁଠୁ ଆଗେ ସ୍ତ୍ରୀ ଲୋକ। ସତ କଥା ଆମ ଗାଁରେ ସ୍ତ୍ରୀ ଲୋକ ଯେ କାହାକୁ ବାନ୍ଧବାଡ ନାହିଁ। ଯେ ଆମ ଗାଁ ରେ ଯାହା କାମ ଆସୁ ଭଲ ମନ୍ଦ ଆମର ସବୁ ସ୍ତ୍ରୀ ଲୋକ।
ନାଇଁ ଭଲ ଆଉ ତ ଆଉ କଣ କୁହିଁ
ସବୁଆଡେ ସବୁ ଗାଁ ଚେଞ୍ଜ ଆଉ ଆମ ଗାଁ ମାନେ କିଛି ଆଗରୁ ନଥିଲା ଏଇ ସ୍ତ୍ରୀ ଲୋକ ଯୋଉ ଦିନୁଟ ସବୁମାନେ ସମେତ ସମମତି କରି ପ୍ରେସିଡେଣ୍ଟ ଫେସିଡେଣ୍ଟ ରହିଲେ ଆମ ସ୍ତ୍ରୀ ସବୁ ଏକାଠିି ସ୍ତ୍ରୀ ଲୋକ ହେଇକି ଆ ନା ଗାଁରେ ସବୁ କିଛି କରିସାରିଲେଣି। ଆମର ସେପଟେ ଆମର ସ୍ତ୍ରୀ ଲୋକ ହେଲା। ଏପଟେ ନାହିଁ ଏପଟେ ତ ବୋହୁମାନେ ସବୁ ଘର ଭିତରେ। ରହିଲେ ଆମର ସବୁ ତାଙ୍କର ସବୁ ବାହାରକୁ ବାହାରିକି ସବୁ ହୁଏ। ହସ ଖୁସି ମଜା ଯେମତି ଅ ମାନେ ସବୁ କାମ ସେମତି।
ହଁ ନାଇ
କାହାର ଟିକେ କଣ ହବ ମାନେ ମାନେ ଏପଟେ ମୁଁ ହେରା ଦେଖୁନି। କାହାର ଟିକେ କଣ ହବ ମାନେ ସମସ୍ତେ ସମସ୍ତଙ୍କ ଘରକୁ ଦେଇ ପଠେଇବେ ଯେ ସମସ୍ତଙ୍କର ଫୁଲ ହେଇଯିବ ଜିନିଷ ପତ୍ର।
ହଁ ଦିଆ ନିଆ ସେଟା କି ନାଇଁ ସେଟା ଆମ ପଟେ ଅଛି। ତା ବାର ତମେ କରିଥିବ ମୁଁ କରିଛି କିନ୍ତୁ ତୁମେ ମଧ୍ୟ ତମକୁ କିଛି କି ଭାଇଚାରା ଗୋଟେ ବଢିଆ ଲାଗେ। ଏ ତାଙ୍କ ପିଠା ସିଏ ଚାଖିବ ଆଙ୍କ ପିଠା ଇଏ ଚାଖିବ।
ସେଇ ଭଳିଆ। ହଁ। ଯୁଆଡେ ଯା
ହୁଁ।
ଯେମିତି ଯେତେ ଗାଁ ଯୁଆଡେ
ହୁ ଗୁରେ ଆଉ।
ଆଉ ଦେହ ପା ସବୁ ଠିକ ଠାକ?
ଦେହ ପା ସେମତି ଚାଲିଚି ଆଉ। ଦେଖିଆ ଭଗବାନ ଯୋଉ ଯାଏ ରଖୁଛନ୍ତି ରଖୁଛନ୍ତି ଯୋଉ ଦିନ ନେବେ ନେବେ ନେବେ ଆଉ।
ଘରେ ସମସ୍ତେ ଭଲ?
ହଁ ଭଲ।
ଉ ହୁଁ ରାତିରେ କେତେବେଳୁ ଶୋଇପଡୁଛ କେତ କେତେଟା ଶୀଘ୍ର କାମ ସରିଯାଉଛି?
ହଁ କାମ ରୋଷେଇ ଫସେଇ ମୁଁ ସାରିଦୋଉଛି ସାଢେ ନଅଟା ଭିତରେ।
ଆ ଖିଆ ପିଆ?
ଖିଅ ପିଆ ତ ବାପା ଖାଇଲେ ଜାଇଙ୍କି ଆମେ ସମସ୍ତେ ଖାଇବୁ। ବାପା ଖାଇଲା ବେଳକୁ ସେ ଖାଉଛନ୍ତି ଦଶଟା ସାଢ଼େ ଦଶଟା ବେଳୁ। ଜଲ୍ଦୀ ଖାଇଦେଲେ ଟିକେ ଶୋଇଯାଆନ୍ତୁ। ସିଏ ଖାଇବେ ଲେଟ୍ କରିକି ସିଏ ଖାଇସାରିଲା ପରେ ଆମେ ଖାଇବୁ ନା ବାପା ନ ଖାଇଲେ ଯାଏ ଆମେ ଖାଇ ନା କି।
ସରିଲେ ସାରିବ ଆଉ।
ଆଉ ବାପା ତାଙ୍କର ଖାଇଲେ ତାପରେ ଯାଇକି ଆମେ ଖାଉ। ଖାଇସାରିଲାପରେ ହ ପୁଅ ଯୋଉ ତା ଶୋଇଥିବ ତାକୁ ଶୋଇ ଦେଇଥିବି ଆ ଯୋଉଦିନ ସେ ଦିନ ଶୋଇଥିବ ଶୋଇ ନଥିବ ତାକୁ ଶୋଇ ଦେଇେଇକି ମତେ ଶୋଇଲା ବେଳକୁ ବାରଟା।
ଆଁ ହଁ ଏଇନ୍ତି ଆଉ
ବାରଟା ତାପରେ ମୁଁ ହଉଚି ବାରଟା ପରେ ମୋର ଅଛି ଭିଡିଓ ଫିଡିଓ ଏଡିଟିଂ କରିବା ପାଇଁ କାମସିକେ ଘଣ୍ଟେ ଦି ଘଣ୍ଟା ପଳେଇବ। ବୁ ରାତି ହେଇଯାଏ ଅଛି ଯୋଉ ଦିନ ଭିଡୁଓ ତ ବେଳେ ବେଳେ ଛାଡ଼ି ପାରେନା ୟୁ ଟ୍ୟୁବ୍ ଉପରେ ଏତେ ଏଡିଟିଂ ନାହି ଯେତେବେଳେ ଯୋଉ ଆସେ ଯୋଉ ଯୋଉ ବ୍ରାଣ୍ଡ ସବୁ ଆସେ କରିବା ପାଇଁ ପ୍ରଡକ୍ଟ ଉପରେ ସେମାନଙ୍କୁ ଯଦି ନ କରିବୁ ସେମାନେ ତତେ ପଇସା କାଟିଦେବେ। ବାଧ୍ୟ ହେଇ କରିବା ପାଇଁ ପଡ଼େ
ନାଇଁ କର୍ମ ନଦେଲେ ଠିକ୍ ଟେ ଆସ
ହଁ ହେଟା ଗୋଟେ ମାନେ ଠାକୁର ମାନେ କଣ ଏତେ ବର୍ଷର ପରିଶ୍ରମ ଗୋଟେ ଆ ଏବେ ମାନେ ଗୋଟେ କ୍ରିଏଟର ହବା ବି ସେତେ ମାନେ ଇଏ ନୁହଁ। ଏତେ ବଡ଼ବଡ଼ ଟ ତ ଛୋଟ ପ୍ରମୋସନ ଆସେ ସବୁବେଳେ ନ ସେମାନେ ଦେବେ ନା ଗୋଟେ ପ୍ରମୋସନ ଭିଡିଓ ପାଇଁ ଚାରି ହଜାର ପାଞ୍ଚ ହଜାର ଦଉଛନ୍ତି। ସେଇ ଭଳିଆ କାମ କୁ ଦେବେନା ତମେ ନଦେଲେ ସେ ପଇସା କାଟିିଦେବେନି।
ହୁଁ।
ନାଇ ସେଥିପାଇଁ ତାଙ୍କ ପ୍ରମୋସନ ଭିଡିଓ ତାଙ୍କ ଇଏକୁ ପଠେଇବାକୁ ପଡ଼ିବ ସେଟା ପୁଣି ତ ତ ଭଲରେ ଏଡିଟିଂ ପଠେଇବା ପାଇଁ ପଡ଼ିବ ଯେମିତି କି ତ ଫଲୋର୍ସ ମାନେ ଦେଖିକି ଅର୍ଡର କରିବେ କି ଦେଖିକି ଲିଙ୍କ ମାଗିବେ ସେମ ଭଳିଆ ପୁଣି କରିବା ପାଇଁ ପଡ଼ିବ। ସେଇ ତାଙ୍କ ରିଚ ଅନୁସାରେ ଭ୍ୟୁ
ହଉ ଆଁ
ନାଇଁ ସବୁ ମନେ ପଶିବା ଆଉ ବହୁତ ଦିନ ହେଲା
ହେଲା କଣ?
ହଉ।
ମୁଁ କରୁଛି।